ହାଲୋ।
ହାଲୋ।
ଶୁଭୁଚି, ଶୁଭୁଛି କି?
ଶୁଣିପାରୁ ଶୁଣିପାରୁଚି ଆଜ୍ଞା କୁହନ୍ତୁ।
କଣ କରୁଥିଲ?
ମୁଁ ଏବେ ଖାଇକି ଆସିଲି ଆଉ।
ଉୁଁ-ହୁଁ, ଖାଇସାରିଲଣି ସମସ୍ତେ ଘରେ?
ଆଜ୍ଞା।
ଆଚ୍ଛା, ଆଉ କଣ କରିଥିଲ ଆଜି
ପଖାଳ ଭାତ, ଆଳୁ ଝୁଡଙ୍ଗ ଭଜା ଆମ୍ୱ
ହୁଁ, ଆମ୍ବ ଆହୁରି ଅଛି ଏବେ ଯାଏ ନାଇଁ?
ହଁ ଦୋକାନ କୁ ଆସୁଚି, ଦୋକାନରୁ ଆଣିଥିଲି ଆଜି କେଜିଟା ଆଉ।
ହଁ ଏବେ ବର୍ଷା ପାଣି ପଡିଚି, ଆମ୍ବ ପ୍ରାୟ ପୋକ ହେଇଗଲାଣି।
ଦେଖକି କାଟିକି ଦେଖି ଖାଇବା ପଡୁଚି ନହେଲେ ଡର ରହୁଚି
ହଁ ପୋକ ଏବେ ଗୁଡା ଆଣିଥିଲୁ ଆମ୍ବ ଯେ ସବୁଗୁଡା ପୋକ, କିଣିକି ଆଣିଥିଲୁ ତିରିଶ ଟଙ୍କା ଲେଖା କେଜି। ନନା ଆଣିଥିଲେ ସେଗୁଡାକ ପୁରା ପୋକ ସବୁ ଗୋଟେ ବି ଖାଇ ହେଲାନି।
ନାଇଁ ମୁଁ ସେ ମୋ ଆଗରେ ଗୋଟେ କାଟିଲା, ମୁଁ ତାରେ କହିଲି ସେ କାଟିଲା ନିଜେ ଖାଇଲା ଦେଖିଲା। ଭଲ ଆମ୍ୱ ପଚିଶ ଟଙ୍କା ନେଲା କି ବାରଶହ କରିଦେଲା ଆଉ।
ହୁଁ। ଆମ୍ବ ପ୍ରାୟ ସରିଲାଣି ଆଉ କମ୍-କମ୍ ଅଛି, ଏ ଗଛରେ ବୋଧେ କେତେଟା ଗଛରେ ଆଉ ଥିବ ଯୋଟା ବାତ୍ୟାରେ ଯୋଉରାକ ପଡିନି ଏଇ ଆମ୍ବ ଗୋଡା ଥିବ। ପବନ୍ ଯୁଆଡେ କମ୍ ହେଇଚି
ଆଉ ପା ସବୁ
ଆଉ ଆପଣ ଖାଇସାରିଲେଣି?
ଖାଇନି, ଖାଇନାହାନ୍ତି ଘରେ କେହି ଖାଇନାହାନ୍ତି। ଆଉ ସେ ତ ଯାଇଛନ୍ତି ସିଆଡେ କୁଆଡ଼େ ବୁଲିବାକୁ। ନିଦ ସମସ୍ତେ ଖାଇଲେ ତ। କୁଆଡେ ସେ ନନା ତାର କୁଆଡେ ଯାଇଛନ୍ତି ବୁଲିବାକୁ ଯେ ସେ ଏ ପର୍ଯ୍ୟନ୍ତ ଆଇନାହାନ୍ତି।
ଆଉ କେତେଳେ ଖାଇବେ ଟାଇମ୍ କେତେ ହେଲାଣି, ଦଶଟା କୋଡିଏ କି ପନ୍ଦର ହେଲାଣି।
ହଁ ସେ ଛୁଆରା ବି ଖାଇନାହାନ୍ତି, କେହି ଖାଇନାହାନ୍ତି ତ ଖାଇନୁ ଆଉ। ମୁଁ ଟିକେ ଚେୟାର ରେ ବସିକି ଢୁ ଉଥିଲି ଶୀତ ଲାଗୁଥିଲା ଗାଁରେ ଆମର ଅଭ୍ୟାସ ଜଲ୍ଦି ଖାଇବା, ଏଠିକି ଆଇଲା ବେ ବେଳୁକୁ ଲେଟ୍ ହଉଚି।
ସେଠି ଆଉ କେତେ ଦିନ୍ ରହିବେ କି?
କାଲି ବୋଧେ ଯିବୁ କି କଣ ଆଉ। ଆଜି ଯାଇଥିଲେ ତ ମେଡିକାଲ। ଆଉ ସବୁ ଟେଷ୍ଟ ଫେଷ୍ଟ କଲେ ଦେଖିଲା ବେଳକୁ କିଛି ବି ନାହିଁ। ନା ଡାଇବେଟିସ୍ ଅଛି ନା କଣ ଅଛି କିଛି ବି ନାହିଁ। ହଁ ଚିନ୍ତା କୋଲଷ୍ଟ୍ରୋଲ୍ ଟିକେ ବଢି ଯାଇଚି ଆଉ।
କୋଲେଷ୍ଟ୍ରୋଲ?
ହଁ
ଓ
ଆ। ଡାଇବେଟିସ୍ କା କିଛି ନାହିଁ ସେଠି ଯୋଉ ଦେଖେଇଲୁ ସେ ଡାଇବେଟିସ୍ ଏତେ ବଢିକି ମେଡିସିନ ବିଦେଇ ଦେଇଥିଲା ଯଦି। ଖାଇଥାନ୍ତେ ଖାଇଥାନ୍ତେ।
ହଁ।
ଆଉ ମନା କଲାଠୁ ସେ ଖାଇଲେନି ଭଲ ସେଇଥିପାଇଁ କହିଲି। ଟେଷ୍ଟ କଲେ ବୋଲି ଜଣା ପଡିଲା।
ଆଉ ଡାଇବେଟିସ ମେଡିସିନ ଖାଇନାହାନ୍ତି।
ନା ନା ଆଉ ଖାଇ ନାହାନ୍ତି। ସେଟା ଆଣିଥିଲେ ଚାରିଶହ ଟଙ୍କାର ମେଡିସିନ ତାକୁ ପୁଣି ଫେରାଇଲେ ନେଇକି।
ହ
ଭଲ ହେଇଛି ନ ଖାଇଲେ ନାହିଁ ଏମିତି ଟେଷ୍ଟ କଲାଠୁ ହିଁ ଜଣା ପଡିଲା ଡାଇବେଟିସ୍ ହିଁ ନାହିଁ।
ଚିନ୍ତା କିଛି ନ କରନ୍ତୁ କଉଠୁ ସହଯୋଗ ଚିନ୍ତା କିଛି ନ। କଲେ ମଣିଷ କିଛି ଚାଷ କରିବନି।
ଆଉ ସବୁ ତ ରୋଗ ହେଲା ମାନସିକ ଚିନ୍ତା ଆଉ କେତେ ରୋଗ ବାହାରିବ ସବୁ ମାନସିକ ଚିନ୍ତା।
ସବୁ ରୋଗ ପାଇଁ ମେଡିସିନ ଅଛି ମାନସିକ ପାଇଁ ମାନେ ଡକ୍ଟର କଣ ଶୁଣିବ ନାହିଁ ମୋ ମନ ଭଲ ନାହିଁ ମନଟା। କେହି କାହାର ଠିକ କରିପାରିବେ।
ନା
ଏଇଆ ତ ଅସୁବିଧା ଆଜିକା ଜେନେରେସନ ରେ ଏ ଏଇ ଜିନିଷ ଟା ବହୁତ ମାନେ। ଲୋକଙ୍କ ଭିତରେ ଦେଖିବାକୁ ମିଳିଲାଣି ପ୍ରତି।
ହ
ଘରେ ପ୍ରତି ଶହେ ଜଣରେ। କମ ସେ କମ କୋଡିଏ ତିରିଶ ଜଣ ତ ଏମିତି ଥିବେ ହୁଁ। ନା କିଛି ଚିନ୍ତାରେ ସେ ଫାମିଲ ପ୍ରୋବ୍ଲେମ ହଉ କି। ଫାଇନାନ୍ସ ପ୍ରୋବଲେମ ହଉ କୌଣସି କାରଣରୁ ଚିନ୍ତାରେ ସେମାନେ।
ହଁ
ବର୍ତ୍ତମାନ ବି ଭୁଲି ଯାଉଛନ୍ତି କଣ କରିବା ଜୀବନ ତ ଏଇଆ ସୁ ସୁଖ ଦୁଃଖ ଏମିତି ଅସୁବିଧା ଅନଧନ ସବୁ ବିଭିନ୍ନ ଲାଗି ରହୁଛି।
ନାଇ ସେଇଥିପାଇଁ ବେଶୀ ଟେନସନ ଟେନସନ। ଯେତେ ବୁଝେଇଲେ ନାହିଁ ଯାହା କଲେ ନାହିଁ ଯଦି ଗୋଟେ କଥା ମନରେ ପଶିଯିବ ତ। ପଶିଛି ବସା ବାନ୍ଧିକି ରହୁଛି।
ଆମେ ସିନା କ- ଆମେ ସିନା କ ମୁ ଷକରେ ସେମାନଙ୍କ ଜାଗାକୁ ବି ଯାଇକି ମାପିବାକୁ ପଡିବ କି ନାହିଁ। ଆମେ ସିନା କହିଦେବା ନାହିଁ ଏଇ ଜିନିଷଟା ଭାବନି କି ଚିନ୍ତା କଲେ କଣ ହ କିନ୍ତୁ ଯାହା ସହିତ ବିତୁଛି। ତା ଜାଗାକୁ ଯାଇକି ଥରେ ଭାବିଲେ। ହବ କି ନାଇଁ ଏ ସବୁ ଜିନିଷ ମ୍ୟାନେଜ କରୁଛନ୍ତି ନା। କଥା ହେଲା କିି କୋଉଠୁ ଆସିବ କଣ ଆସିବ କେମିତି ଆସିବ। ତାଙ୍କ ପାଇଁ ପ୍ରୋବ୍ଲେମ ଟିକେ ହଉଚି ବୋଲି ସେ ଚିନ୍ତା ଟା ଅଟମେଟିକ ଆସଯିବ ହାରି। ଆଉ ସବୁ କିଛି ଯଦି ସଟେଡ୍ ଥାଆନ୍ତା, ସେ କାହାକୁ କହନ୍ତେ କି
ସେଇଟା ହଁ ଆମେ ସିନା କହିଦବା, ଯେ ମାନେଜ କୁ ଚଳଉଥିବ ସେଇ ହିଁ ଜାଣିବ କେମତି କଣ ହଉଚି। ଆମେ କହିଦବା ଆଜି ଘର ଡାଲି ହବ। ଭଜା ହବ ଡାଲିଟା କୁଆଡୁ ଆସିବ ଡାଲିଟା କୁଆଡେ ଆସିବ ଭଜା ପାଇଁ ପରିବାଟା କୁଆଡୁ ଆସିବ ସେମାନେ ତ ମୁଣ୍ଡ ଖେଳେଇବେ। ସେ ଟେନସନ ଟା ରହୁଛି ଆଉ।
ଠିକ ଅଛି ବୁଝାବୁଝି କରନ୍ତୁ, ମୁଁ ତ ବହିଥିଲି କି ନାଇଁ ସକାଳୁ ଟିକେ ହନୁମାନ ଚାଳିଶା ଟିକେ ପଢନ୍ତୁ ଆଉ। ପଜେଟିଭ ଏନର୍ଜି ଆସିବ, କିଛି ଚିନ୍ତା ହେଲେ ବି କିଛି ଦୂର ହେଇଯିବ ହେଇଯିବ। ଆଉ। ଆଧ୍ୟାତ୍ମିକ ମାର୍ଗରେ ଗଲେ ଆମକୁ ଏସବୁ କିଛି ଏତେ ଗ୍ରାସ କରିପାରେନି।
ହୁଁ। ଠାକୁରଙ୍କ ନାମ ନେଲେ କିଛି ଚିନ୍ତା ବି
ଆଛା। ମୁଁ ଗୋଟେ ସାଇ ଗୋଟେ ଆପ୍ ଅଛି। ଦିଗବେଦା କି କଣ ଏମତି ଗୋଟେ ଆପ୍ ଅଛି। ସେ ଆପରେ ଡେଲି ମାନେ ସକାଳ ନଅଟାରେ ମାନେ ଦୁଇଶହ ହନୁମାନ ଚାଳିଶା ଆଉ ଦୁଇଶହ ପଞ୍ଚମୁଖୀ ରୁଦ୍ରାକ୍ଷ ଫ୍ରୀରେ ଦିଆ ହଉଛି। ହେଲା।
ହୁଁ ହୁଁ।
ନଅଟାରେ ଅର୍ଡର କରିବେ କିନ୍ତୁ ମାନେ ସମସ୍ତେ ଅଲ ଇଣ୍ଡିଆ ସମସ୍ତେ ଅର୍ଡର କରିବେ। ତେଣୁକରି ଶୀଘ୍ର ଆପ ରେ ଥାଇକି ନଅଟା ଅଠାବନ ଅଠାବନ ଅଣଷଠି ଏ ବେଳକୁ ଶୀଘ୍ର ଅର୍ଡର କରିବାକୁ ପଡିବ ସେ ଫ୍ରିରେ ମିଳିଯିବ। ମୁଁ ଗୋଟେ ଅର୍ଡର କରିଛି ମୋର ତିନି ଚାରି ଦିନରେ ଆସିବ। କାଲି ପହରି ଦିନ ଆଡକୁ ଆପଣଙ୍କ ନମ୍ବରରେ ଗୋଟେ ଓ ଟି ପି ନେବି ସେ ଆପରେ। ଗଟେ ଅର୍ଡର କରିଦେବେ ଆସିଲେ ପଢେଇବେ ପ ପଢେଇବା ପାଇଁ କହିବେ।
ହଁ ହଁ ସେଇଟା କଣ କୋଉ ଆପ କହିଲ?
ଦିଗବେଦା ସାୟଦ ବଧେ ନାଁ ଟା ମନେ ପଡୁନି କିନ୍ତୁ ପଠେଇଦେବି ନ ପଠେଇଲେ। କରିପାରିବେନି ବହୁତ ଫାଷ୍ଟ କରିବାକୁ ପଡିବ ସେଇ ଟାଇମ୍ରେ। ନେଟୱାର୍କ ଭଲ ଚାଲୁଥିବ। ମୁଁ ଚାରି ଦିନି ଟ୍ରାଏ କଲି ତାପରେ ଆଜି ଗୋଟେ ଦିନ ସକ୍ସେସ ହେଲି। ଆଉ ଖାଲି ମୋବାଇଲ ନମ୍ବର ଟାରେ ସେ ଅପ୍ଟାରେ ଲଗିନ୍ କଲା ପରେ। ସେତେବେଳେ ହବ ମୁଁ ଗୋଟେ ଅର୍ଡର କରିଦେବି ଆସିଯିବ। ରଖିବେ ପଢିବେ ଆଉ କଣ ପଢ଼ିଲେ ଦେଖିବା।
ହଁ ସେରା ପଢନ୍ତୁ ଦେଖି ମନରୁ ସବୁ ଚିନ୍ତା ଦୂର ହି କଣ ଠାକୁରଙ୍କ ନାମରେ ଯାଆନ୍ତୁ।
ନାଇଁ ସବୁଠୁ ମଣିଷ ହାରି ସାରିଲେ କେବଳ ଭଗବାନ ପାଖଙ୍କୁ ଯାଏ ଆଉ କୋଉଠିକି ଯିବ। ଆଉ ଉପାୟ ନାହିଁ ସେଇ ଜଣେ।
ତାଙ୍କ ଉପରେ ସବୁ ଛାଡିଦବା କଥା ସେ ଯାହା କରିବେ କରିବେ ଆଉ।
ନାଇଁ ଯାହା ତ ଭଗବାନ କରିବେ ଭଲ କରିବେ କିଛି ଅସୁବିଧା ହବନିଁ କିନ୍ତୁ ଏ ମଣିଷ କୁ ଟିକିଏ ଭରସା ରଖିବାକୁ ପଡିବ ଭଗବାନଙ୍କୁ ଟାଇମ୍ ଉପରେ ଆଉ ନାହିଁ ମୋର ଖରାପ ଟାଇମ ଅଛି। ଆଉ ମୁଁ ହଉ କି ଯିଏ ହଉ କିଏ ସମସ୍ତଙ୍କ ଲାଇଫ ରେ କିଛି ନା କିଛି ପ୍ରୋବ୍ଲେମ ଅଛି। କେହି କହେବେନି କି ମୋ ଲାଇଫିରେ ଟୋଟାଲ କିଛି ପ୍ରୋବଲେମ୍ ନାହିଁ।
ହୁଁ।
ଏଟା ସବୁ ଚାଲି ରହୁଛି। ଜୀବନ ମାନେ ହିଁ ଏୟା ଅସୁବିଧା ଆସିବ ତା ବାଟରେ ଯିବ। ଏ ପ୍ରୋବ୍ଲେମ ହବ ସିଏ ତା ବାଟରେ ଯିବ। ଏ ସବୁ କିଛି ତ ଲାଗି ରହୁଛି। ଦେହ ପା ଏ ସବୁ ପଇସା ପତ୍ର ଅଭାବ- କାହାର ଯାହା ପାଖେ କୋଟି କୋଟି ଟଙ୍କା ଅଛି। ତାର ତ ସମ୍ପର୍କ କଣ ତ ସମସ୍ତଙ୍କର ପୋବ୍ଲେମ ଅଛି ତେଣୁକରି ଜିନିଷଗୁଡା କେମିତି ଓଭର କମ କରିବା।
ଆମ ମଧ୍ୟବିତ୍ତ ପରିବାର ଲୋକ ତ ବେଶୀ ଟେନସନ ନାହିଁ ଆଉ ନାଇଁ କହି ହଉନି କି ସହି ହଉନି ଯଉ ପରିସ୍ଥିତି ପରିସ୍ଥିତି ମଧ୍ୟବିତ୍ତ ପରିବାର
ହୁଁ -ହୁଁ-ହୁଁ -
ଏ ଘରେ ଯଦି ବି ଅସୁବିଧା ହେଲା ପୁଣି ବାହାରେ ବି ଅସୁବିଧା ହେଲା ମଣିଷ କରିବ କଣ? ବାହାର ଅସୁବିଧା ଟା ଯଦି ହେଲା ଜବ କ୍ଷେତ୍ରରେ ହଉ କି ବାହାର ଅସୁବିଧା ହଉ କିଛି ବି ଘରେ ଆସିକି କହିପାରିବ। ଘରେ ବି ଯଦି ଟିକେ କେମ ରହିଲା। ତାହେଲେ ଦିପଟର ଅସୁବିଧା ସେ ମଝିରେ ଚାପି ହେଇଯାନ୍ତି ଆଉ।
ସେଇଆ ବା ପୁଅ ପିଲାଙ୍କର ପୁଅ ପିଲାଙ୍କର ଅଧିକ ଟେନସନ ପୁଅ ପିଲାଙ୍କର
ହଁ।
ଯାହାହେଲେ ସବୁ ତାଙ୍କ ମୁଣ୍ଡରେ ରହିଲା ସବୁ ମ୍ୟାନେଜ କରିବେ ସବୁ ସେଥିପାଇଁ ଅଧିକ ଆମେ ସିନା ଭାବୁ କୋଉ ଆମେ ସବୁ ଘର କାମ କରୁଛୁ ଝିଅ ପିଲା ମାନେ କି କଣ ଭଲ ବେଶୀ କାମ ଘର କାମ ଆମେ କରୁଛୁ କିନ୍ତୁ ଆକଚୁଆଲି ସେମାନେ ହିଁ ସବୁ ଟେନସନ ସବୁ କାମ ସେମାନେ ହିଁ କରୁଛନ୍ତି। ଆମେ କଣ ରୋଷେଇ ଗଣ୍ଡେ କରିଦେଲେ ଆଉ
ନାଇଁ ରୋଷେଇ ବି କରୁଛନ୍ତି। ଘରଟାକୁ ମ୍ୟାନେଜ କରୁଛନ୍ତି ସେଟା ବି ବଡ କଥା କିନ୍ତୁ ବାହାର ସବୁ ଜିନିଷ ବୁଝିକି ଉଁ ଏ ଯୋଉ କରିବାଟା ଡିଫିକଲ୍ଟ କଣ ସମସ୍ତେ ସମସ୍ତଙ୍କ ରୋଲ ଟା ପ୍ଲେ କରିଦବ ସିଏ ତମ ରୋଲ ପ୍ଲେ କରିପାରିବେନି ତମେ ତାଙ୍କ ରୋଲ ପ୍ଲେ କରିପାରିବନି।
ହଁ। ଆଉ ବର୍ଷା ସିଆଡେ ହେଇନି ଆଜି?
ଆଜି ସନ୍ଧ୍ୟାବେଳେ ଆଜ୍ଞା ବର୍ଷା ହେଇଛି ଅଳ୍ପ ହେଇଛି ଆଉ ସାଢେ ସାତ ଆଠଟା ବେଳକୁ ହେଇଥିଲା ଅଳ୍ପ ମାତ୍ରାରେ ହେଇଛି ଲାଇନ କାହିଁକି କଟିନି?
ଝିପିଝିପିରେ ଲାଇନ କଟି ନଥିବ ଘଡଘଡି ମାରୁୁଥିଲା କି?
ନାଇଁ ଘଡଘଡି ମାରିନି। କାଲି ଲାଇନ କଟିବ ମେସେଜ ଆସିଥିଲା କାଲି ସକାଳ ଆ ଆଠଟାରୁ ବାରଟା ପର୍ଯ୍ୟନ୍ତ କଟିବ କଣ ପୋଲ କାମ ହବ।
ହୁଁ ହୁଁ।
ଆପଣ ତାଙ୍କୁ ବୁଝାନ୍ତୁ ଯେହେତୁ ଆପଣ ତାଙ୍କର ସହଧର୍ମିଣୀ ଆପଣ ବୁଝେଇଲେ ସେ ବୁଝିବେ ନାଇଁ ଆମ ହାତରେ ତ ଯେତିକି ଭଗବାନ ଦେଇଛନ୍ତି ଆମେ ସେତିକି କରିବାକୁ ଚେଷ୍ଟା କରିବା ଆଉ ଅଯଥା ଟେନସନ ନବା କାହିଁକି?
ହଁ ହଁ ହଁ ହଉ ତାହେଲେ ଆଉ
ଠିକ ଅଛି ଯଦି ସମୟ ହେଇଗଲାଣି ଆପଣ ଯାଆନ୍ତୁ ଖାଇବେ?
ହଁ ହଁ।
ଖାଇକି ଶୋଇ ପଡିବେ ଆଉ ହଉ ଠିକ ଅଛି ଧନ୍ୟବାଦ ଆଜ୍ଞା।